କମ୍ କଁ କରଚୁ।
ଏଇ ବସିଚି ଆଉ କଣ କରିବି। ହଁ ଆଉ କହୁଥିଲି ଯୋଉ ଆଉ କଣ ଖାଇଥିଲୁ ସକାଳେ।
ସକାଳେ କଣ ଖାଇଥିଲି ଏବେ ଆଉ ମନେ ଥିବ ସେମିତି କଥା ବାର୍ତ୍ତା କରୁଛୁ।
ହେଁ ହେଁ ଠିକ୍ ଅଛି ଠିକ୍ ଅଛି। ଆପଣ କଣ କଣ କରୁଚୁ କଣ କରୁଛୁ କଣ।
ଏଇ ଶୋଇକି ଗଡୁଛି ଆଉ କଣ କରିବା?
ଆପଣ ଜାଣିଛନ୍ତି। ଫାର୍ମିଂ ବିଷୟରେ କିଛି।
ଏଗ୍ରିକଲଚର ଫାର୍ମିଂ।
ନାଇଁ ଆମର ଗୋ ଚାଷ ଗୋରୁ ଚାଷ।
ଗୋରୁ ସ ବିସ୍ ବି ଫାର୍ମ।
ଦୀପଲ ଗୋରୁ ଚାଷ ମାନେ। ଗୋରୁ ଖିଆ ଆମେ ଭାଜ୍ ଯେହେତୁ ଆମର ଓଡିଶାର ଲୋକ ଆମେ ଅରୁ ମାନଙ୍କୁ ତୋର୍ ଯେମ୍ତି ଆନ୍ ଘର ମାଲ୍ ଘର ଘରେ ଆଜ୍ଞା।
ହଁ ସେଇଟାକୁ ବି ଫାରମିଙ୍ଗି କୁହାଯାଇବା।
ବୀ ବୁଝିପାରିଲିନି ବିଫର୍ମିଂ ଅଲଗା ବିଟ୍ ଫମ ହେଲା ବିଫ୍ ହେଲା ପା ଛୋଟିରୁ ମାଂସ ଗାଈ ଗ ମାଂସ ବେପାର କ ସେଟା ଅଲଗା। ଆଜ୍ଞା ବୁଝିଲ ତ। ଆଜ୍ଞା ହେଲା ଗୋ ଗୋଚାଷ କରିବେ। କରି ଆ ଜାଣିଛନ୍ତିଛନ୍ତି ଗୋ ଗାଈ ଚାଷ କରିବାର ବିଭିନ୍ନ ପ୍ରକାର ଫାଇଦା ଅଛି। ଆମ ଭାରତୀୟ ମାନେ ତାର ଫାଇଦ ଜାଣିଛନ୍ତି। ଗାଈ ଗାଈ ଚାଷ କରିବା ଦ୍ଵାରା ଗାଈ ଆମକୁ ବିଭିନ୍ନ କ୍ଷୀର ଦେଲା।
ହୁଁ।
ଶୁଣୁଛନ୍ତି ତ। ଗାଈ ଆମକୁ କ୍ଷୀର ଦେଲା। ଆପଣ ରୁ ଛେନା ଦହି
ଲହୁଣୀ।
ବିଭିନ୍ନ ପ୍ରକାରର ଇଏ କ୍ଷୀର ଜାତୀୟ ଦ୍ରବ୍ୟ ସବୁ ତିଆରି କରିବେ। ଛନା
ଛେନ୍ନା ପନିର ହୁଁ।
ବିଭିନ୍ନ ଜିନିସ ତିଆରି କରିବେ ଆଉ ତାପରେ ସେ କ୍ଷୀ କ୍ଷୀରରୁ ବିଭିନ୍ନ ପ୍ରକାର ହଉଛି ତାପରେ ଗାଈର ଯୋଉ ମଳରୁ ସେଥିରେ ଆମେ ଗୁଣ୍ଡା କରୁଛେ ସେଥିରେ ଆମେ
ଗୋବର ହଁ ଯେପରିକି ଆମ ଓଡିଶାରେ ଏଇଟା ଚାଲିଛି। ଗୋବର ଘଷି ଏମତି
ଆଜ୍ଞା ଆମେ ଆଗ କାଳରେ ଆମ ଗୋବର ଗ୍ୟାସ ହଉଥିଲା। ଆମ ଗାାଇର ଗୋ ବାଇ ମାଇ ଜାଗାରେ ଗୋବରକୁ ନେଇକି ଆପର୍ ସେ କିଛି ଗ୍ଲାସ ରେ ସେଟା ସଂଗଠିତ କରୁଥିଲେ ସଂଗଠିତ ଗ୍୍ୟାସ ରୁ କିଛି ବିଜୁଳି ଉତ୍ପନ୍ନ ହଉଥିଲା। ଯାହା ଫଳରେ କିଛି ଲାଇଟ ଯାଉଥିଲା। କିଛି ଥିଲା ଆଗ କାଳରେ ହଉଥିଲା ଏବେ ହଉନୀ ଗୋବରରୁ ଆମେ ଇ କଲୁ ଗାଈକୁ ଆମେ ଗାଈକୁ ଆମେ ଖାଦ୍ୟ ଦେଲୁ ଗାଈକୁ ଗୋବର ଦେଲା କ୍ଷୀର ଦେଲା ଦହି ହେଲା ଛେନା ହେଲା ଆପଣ ଜାଣିଥିବେ ଏ ଛେନା ଦହି ରେଟ କେତେ ହେଲାଣି? ବହୁତ ମାନେ ପ୍ରଚୁର ପରିମାଣରେ ବହୁତ ମାନେ ଏବେ ବହୁତ ଉଚ୍ଚ ଦର ଚାଲିଛି ଖେଳ ଗାଇ ଫାର୍ମ ଆମର ଲାଭ ବହୁତ କିଛି ଲାଭ ଅଛି। ହୁଁ ଆଉ ଜାଣିଥେ ତ ଧନୀ ଆପଣଙ୍କ ଯୋଉ ଥାଲା। ଥାଲା କେତେ ସହ ଗାାଇଈ ରଖଛନ୍ତି ଯେ ତ? ସେ ଦିନକୁ କେତେ ଲିଟର କ୍ଷୀର ପିଉଛନ୍ତି କହିଲେ?
କେତେ?
ଦିନୁକୁ ପାଞ୍ଚ ଲିଟର ଖିର ବେଶୀ ଧ ଧୋନିଙ୍କ କଥା କହିବାକୁ ଗଲେ ଧୋନି ନିଜ ଖେଳରେ ଧନୀ ଛୋଟ ବଳ ତାଙ୍କର ଇଣ୍ଟରେଷ୍ଟ ଥିଲା ଆ ଫୁଟବଲ ଉପରେ କିନ୍ତୁ ତାଙ୍କ କୋଚଙ୍କର ଯେହେତୁ ସେ କ୍ରିକେଟରେ ଟିକେ ମନ ରେ ଯୋଗ ଦେଲେ ଯାହା ଫଳରେ ସେ ଆଜି ଗୋଟେ ଗୋଟେ ବିଶ୍ଵର ବିଶିଷ୍ଟ କ୍ରିକେଟର
ଉଚ୍ଚ ଉଚ୍ଚତମ ଖେଳାଳି।
ଉଚ୍ଚତମ ଖେଳାଳି ଭାରତରେ ବିଭିନ୍ନ ୱାର୍ଲଡ କପ୍ ଜିତିଛନ୍ତି। ଆଇ ପିଏଲ ପାଞ୍ଚଟା ଟ୍ରଫି ଆଉ ବିଭିନ୍ନ ପ୍ରକାର ଉଚ୍ଚତମପାର ତାଙ୍କଶ ଆଉ ଏବେ ରିଟ ନେଇଛନ୍ତି। ଏ ସେ କୋଚ ଇଣ୍ଡିଆ କୋଚ ସେୋର ଟିକେ ଇଏ ଚାଲିଛି ଆପଣ କିଛି କହିବେ ନା ମୁଁ କହୁଥିଲି ସେ କ
ଆପଣ କୁହନ୍ତୁ ଆପଣ ଆଉ କଣ ଜାଣିଛନ୍ତି କୁହନ୍ତୁ।
ଆପଣ କିଛି କରୁଛନ୍ତି।
ନାଇଁ ମୁଁ କିଛି କରୁନି।
ହଉ ଠିକ ଅଛି ଆପଣ ଗଛ କେବେ ଲଗେଇଛନ୍ତି ଗୋଟେ
ବହୁତ ସଆ ତ ମୁଁ ବହୁତ ଲଗେଇଯିବ।
ସୁ ଣନ୍ତୁ ଗଛ ଲଗେଇବା ପାଇଁ ପ୍ରଥମେତ ଗୋଟେ ଆମକୁ ଚାରା ଆଣିବାକୁ ପଡ଼ିବ ଗମେଣ୍ଟ ଏଇନା ବିଭିନ୍ନ ପ୍ରକାର ଚାରା ଦଉଛି ଫ୍ରିରେକନ୍ କହିଲା ଅକ୍ସିଜେନ ଅକ୍ସିଜେନ ସର୍ଟ ହଉଛି ଅମ୍ଳଜାନ ସଟ ସର୍ଟ ହଉଛି ସେଥିପାଇଁ ଗଭର୍ଣ୍ଣମେଣ୍ଟ ବିଭିନ୍ନ ପ୍ରକାର କ୍ଷେତ୍ରରେ ବାାଗଣାରେ ଗଛ ଚାରା ଦଉ। ସୁ ଲଗେଇବା ପାଇଁ ଆମେକୁ ଚାରା ଆଣିବା ଗୋଟେ ଫାଙ୍କା ଏରିଆ ଦେଖି ଖୋଲା ସ୍ଥାନ ଦେଖି ତାକୁ ଗୋଟେ ସେ ଗଛ ଅନୁଯାୟୀ ଗୋଟେ ଗାତ ଖୋଳିବା ଗାତ ଖୋଳିଲା ପରେ ସେ ଗଛ ସେଥିରେ ଗଛକୁ ଲଗେଇବାଥିରେ ଖତ ଦବା ପାଣି ଦବା। ତ୍ଵ ଦ୍ଵାରା ସେ ଗଛ ବଢିବ, ଗଛ ପଡିବା ପାଇଁ ଯେ ଆପଣ ଲଗାନ୍ତୁ, ଆ ଆମ୍ବ ଗଛ ଲଗେଇଲେ ତାହେଲେ ଆମ୍ବ ଆପଣଙ୍କୁ ମିଳିବ। ଆପଣ ସେଥିରୁ ଉପକୃତ ହେଲେ ଅକ୍ସିଜେନ ପାଇଲେ, ଛାଇ ପାଇଲେ ଥଣ୍ଡା ମିଳିଲା। କି ଗୋରୁ କିଛି ପଶୁ ପକ୍ଷୀ ଙ୍କ ତା ଦେରେ ସ୍ଥାନ ଅଧିକ ମାନେ ରହିଲେ କିଛି ତା ବସା ବସିକି ରହିଲେ ବସା କର ରହିଲେ ଆପଣଙ୍କ ଫାଇଦା, ପରିବେଶର ଫାଇଦା, ପଶୁପକ୍ଷୀ ପଶୁପକ୍ଷୀଙ୍କର ଫାଇଦା, ଆପଣଙ୍କ ଅଞ୍ଚଳ ସମସ୍ତଙ୍କ ଫାଇଦା, ସେ ଗଛ ଗୋଟେ ଲଗାଇବା ଉ
ଆପ ଆପଣ ଜାଣଚନ୍ତି କ କ୍ସିଜେନ କୋଉଠି କୋଉ ମାତ୍ରାରେ ଆସୁଚି। ଜାଣଚନ୍ତି କି?
ଆଜ୍ଞା ଅକ୍ସିଜେନ ଲେବଲ ଅଛି, ଯେନ୍ତି ତଳେ କେତେ ପରସେଣ୍ଟ ଥାଏ ଉପରେ ଯେତେ
ନାଇଁ ନାଇଁ ଲେବଲ କଥା କୋହୁନି, ଆମ ଅକ୍ସିଜେନ କୋଉଠୁ କେତ କେତେ ମାତରାରେ ବାହାରୁଛି ଆପଣ ଜାଣଚନ୍ତି?
ନାଇଁ ଏତେ ବିଶେଷ କିଛି ଜାଣ
ଆମ ଅକ୍ସିଜେନ ସମୁଦ୍ରରୁ ବାହାରୁଛିି ସିଷ୍ଟି ପରସେଣ୍ଟ ଅକ୍ସିଜେନ ବାହାରୁଛି ବୁଝିଲେ।
ସେଇଟା ନାରାୟନ ନାରାୟଣ ତ ତାପ
କଣ?
ସେଟା ସମୁଦ୍ରରେ ଥିବା ଯୋଉ ଜୀବ ଆ ଜୀବ ରହନ୍ତି ସେଟା ଥାଏ ସମୁଦ୍ରରେ ଭିତରେ ଥାନ୍ତି ସବୁ ଗଛ ଗୁଡିକ ଜୀବ ଗୁଡିକ ଦି ସିଷ୍ଟି ଏଇଟ ଭାର କରନ୍ତି ଅକ୍ସିଜେନ ଆ
ଶିଷ୍ଟି ଶିଖଷ୍ଟି ପରସେଣ୍ଟ ବାହାର କରନ୍ତି, ଆଉ ଟୋଣ୍ଟି ଥାର୍ଟି ପରସେଣ୍ଟ ବାହାରେ ଆମାଜନ ରେନ ଫରେଷ୍ଟ ରୁ ଯୋଉଟା ବଡ ଫରେଷ୍ଟ ଆମ ୱାଲଡ଼ ରେ ବୁଝିଲେ କି ହୁଁ। ଆଉ ଅନ୍ୟାନ୍ୟ ଯେତିକ ସବୁ ବାକି ରହିଲା ସବୁ।
କିନ୍ତୁ କିନ୍ତୁ ଏବେ କଣ ହଉଛି ଆଁ ଜାହାଜରୁ ବାହାରୁଥିବା ବିଭିନ୍ନ ପ୍ରକାରର ଦୂଷିତ ଜଳ ଗ୍ୟାସ ସେ ଯାଉଛି କୋଉଠିକୁ? ସମୁଦ୍ରକୁ ସମୁଦ୍ରର ଅକ୍ସିଜେନ୍ । ଆପ ସମୁଦ୍ର ଗୋଟେ କହିଲେ ଅ ଅକ୍ସିଜେନ ଡିମାଣ୍ଡ ଥାଏ ଗୋଟେ ଯେତିକି ଅକ୍ସିଜେନ ଆବଶ୍ୟକ। ହେଲା ସେ କଣ ହଉଛି କି ଯେତେବେଳେ ସେ ଅପଦୂଷିତ ଗ୍ୟାସ କିମ୍ବା ଜଳଉରା ଆସୁଛି ସମୁଦ୍ରରେ ତାର ଅକ୍ସିଜେନ ଲେବୁଲ୍ କମ ହେଇଯାଉଛି ଯାହା ଫଳରେ ଅକ୍ସିଜେନ ବାହାରକୁ ଆସି ପାରୁନି ସେ ଆଉ ଶ୍ୱାସକ୍ରିୟା କରିପାରୁନି ବିଭିନ୍ନ ଗଛ ମରୁଛନ୍ତି ଜୀବ ମରୁଛନ୍ତି ପଚୁଛନ୍ତି ଇଏ ହଉଛନ୍ତି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି। ଛି ଆଉ। ଆଜ୍ଞା। ଆପଣ କଲେଜ କଲେଜ ବିଷୟରେ କିଛି କହୁନାହାନ୍ତି କୁହନ୍ତୁ। କଲେଜ ଲାଇଫ କେମତି ଚାଲିଛି କୁହନ୍ତୁ।
କଲେଜ ଲାଇଫରେ ଏମିତି ଦେଖିବାକୁ ଗଲେ ବହୁତ କିଛି ଏଞ୍ଜଅ କରିଛି କଲେଜରେ ବୁଝିଲେକି। ହୁଁ। ମାନେ କଲେଜ ଲାଇଫ୍ ଗୁଡା ଏମିତିଆ ଗୋଟେ ଲାଇଫ। ବୁଝିଲେ କି ମୁଁ ପ୍ଲସ ଟୁ କଥା ତ କହି ପଢ଼ିବିନି ଦଶମ। ଥ୍ରୀ କଥା କହିପାରିବି। ତମ ଦଶମ ପରେ ପରେ। ପ୍ଲସ୍ ଥ୍ରୀ ଟା ହେଇ। ଯିବ ଯୋଉ ଡିପାର୍ଟମେଣ୍ଟ ଆମର ଯୋଉ କୁହାଯାଏ ଡିପାର୍ଟମେଣ୍ଟ ସେଟା ଗୋଟେ ଫ୍ୟାମିଲି।
ଆଜ୍ଞା ଆଜ୍ଞା କୁହନ୍ତୁ।
ପେମେଣ୍ଟ ବସୁଛେ ଖାଉଛେ ପିଉଛେ ଖେଳୁଛେ ମୋବାଇଲ ଦେଖୁଛ ଅନ୍ୟାନ୍ୟ କାମ କରୁଛେ କଥା ହଉଛେ। ଯାହା କିଛି କରଛ ଡିପାର୍ଟମେଣ୍ଟରେ ହିଁ କରୁଛେ ସେଇ କଲେଜ ଲାଇଫ ର ତିନି ବର୍ଷ ତିନି ବର୍ଷ ହଉଛି ଗୋଟେ ଗୋଲଡେନ ପିରିୟଡ।
ଆଞା।
ମାନେ ସେଇଟାକୁ କେବେ ମିସ୍ କରିବା କଥା ନୁହଁ ସେଇ ଗୋଲ୍ଡେନ ପିରିୟଡ଼। ବୁଝିଲେକି।
ଆଜ୍ଞା।
ସେଇଟା ସବୁଠୁ ଆଇକୋନିକ ଆଇକୋନିକ ଜିନିଷ ଯୋଉଟା କି ଗୋଟେ ପିଲା ଯଦି ସେଟାକୁ ମିସ୍ ବି କରିଦବ ତା ଜୀବନରେ ବହୁତ କି ଛି ହରେଇ ଦବ ବୁଝିଲେ।
ଆଜ୍ଞା କୁଅ ଆଜ୍ଞା।
ସାଙ୍ଗ ଶାନ୍ତି ମୁଁ ଶୁଣୁ ଶୁଣୁ ସାଙ୍ଗ ସାଥି ଭାଇ ଭଉଣୀ ସବୁ ଏକାଠି ଡିପାର୍ଟମେଣ୍ଟରେ ହିଁ ମିଳିପାରିବ ଜୁନିୟର ମାନଙ୍କ ଡେସ ପେଟ ସିୟର ମାନଙ୍କ ଠୁ ଆଡାଇ ତ ମାନଙ୍କଠାରୁ ମାନେ ଶି ଶିକ୍ଷା ଗ୍ରହଣ କରିବା ସବୁ କିଛି ଡିପାର୍ଟମେଣ୍ଟ ରେ ହିଁ ପାଇପାରିବେ। ବୁଝିଲେ।
ଆଜ୍ଞା ବଡ ଭାଇ ଥରେ ମତେ କହିଥିଲେ କହିଲେ ଡି ଡିପାର୍ଟମେଣ୍ଟ ହଉଛି ଗୋଟେ ପରିବାର ପରି। ଡିପାର୍ଟମେଣ୍ଟ ସବ ସମସ୍ତେ ଡିପାର୍ଟମେଣ୍ଟ ର ସମସ୍ତ ସଦସ୍ୟ ହଉଛନ୍ତି ତମ ପରିବାରର ସଦସ୍ୟ ପରି ଆଉ ଡିପାର୍ଟମେଣ୍ଟ ର ଆଉ ଶିକ୍ଷକ ଶିକ୍ଷୟତ୍ରୀ ମାନେ ହେଉଛନ୍ତି ତମ ମା ବାପାଙ୍କ ଭଳି ସେଭଳି ସେ ସ୍ନେହ ମା ବାପାଙ୍କ ଭଳି ଉଛନ୍ତି ଯଦି ଭୁଲ କାମ କିଛି କର ତାହେଲେ ସେ ମା ବାପା ଉପରେ ସେ ବୁଝାନ୍ତି କି ଏଇଟା ଭୁଲ ଏଇଟା ଠିକ କିନ୍ତୁ ଏବେକାା ଛାତ୍ରଛାତ୍ରୀ ମାନେ ସେ ବିଷୟରେ ଧ୍ୟାନ ଦଉନାହାନ୍ତି ମା ଭଉଣୀ ଏକଳ ଦଉଛନ୍ତି ଆଷ୍ଟରଶନାର ଆଉ କୁହନ୍ତୁ କୁହନ୍ତୁ କପଣ କହୁଛନ୍ତି କୁହନ୍ତୁ ଆଜ୍ଞା।
ଏଇଗୁଡା ସବୁ ଭୁଲ କଥା ହରା ବୁଝିଲେ। ଆଉ ଯୋଉ ଟିଚର ମାନଙ୍କୁ ଡିପେକ୍ଟ କରିବା ଡ଼ିସେଲ୍ଫି ଏଟୁ ପରିହାସ ସୁ ମାନେ ଭୁଲ କଥା କାହିଁକିନା ଆମର ଏସବୁ ଯୁଗରେ ଏଜୁକସନ ହଉଛି ଆମର ସଉଠୁ ମୋଷ୍ଟ ଇମ୍ପୋଟାଣ୍ଟ। ଗୋଟେ ପିଲା ପାଠ ପଢୁ କି ନ ପଢୁ କିଛିଟା ତ ମାନେ ଜ୍ଞାନ ଥିବ କି ସେ ଆଗୁ ବଢିବାକୁ ବୁଝିଲେ।
ଆଜ୍ଞା।
ହ୍ୟାଲୋ ହ୍ୟାଲୋ।
କୁହନ୍ତୁ କୁହନ୍ତୁ।
ହୁଁ କିଛିଟା ତ ଜ୍ଞାନ ଥିବ ସେ ଆଗ ବି ବଢିବାକୁ। ଯୋଉଥିରେ ଯୋଉଥିରେ ସେ କିଛିଟା ଶିକ୍ଷା ଲାଭ କରିକି ତା ଅନ୍ୟାନ୍ୟ ଜୀବନ ଭଲରେ କଟେଇବାକୁ। ଟିଚର ମାନେ କହୁନାହାନ୍ତି ସେତିକି ଆମେ ଛୁଆଙ୍କୁ ଖରାପ କରୁ କି ଛୁଆଙ୍କୁ ଇଏ କରୁ ଟିଚର ମେ ସଦାବେଳେ ଚାହାନ୍ତି କି ଛୁଆ ଆମର କେତି ଭଲରେ ପାଠ ପଢିକି ଭଲ ଭରେ ସବୁ ମଣିଷ ହୁଅନ୍ତୁ ବୋଲି ବୁଝିଲେ ହୁଁ ତ ଟଟିଚର ମାନୁଙ୍କୁ ଡି ଡିସରେପେକ୍ଟ କରିବାଟା ସବୁଠୁ ଆଉ ଗୋଟେ ବହୁତ ବଡ ଭୁଲ କଥା ତାଙ୍କର ସଧିବା ପାଟି କରିବା ଏସବୁ ବହୁତ ଭୁଲ କଥା ବୁଝିଲେ
ସମସ୍ତ ଶିକ୍ଷକ ଶିକ୍ଷକ ସେମିତି ହ
ହୁଁ।
ହାଲୋ
ହୁଁ।
ହଁ କୁହ ଆପଣ ଆଉ ନିଦୁ ଆସିଲେଣି ଆ କଣ?
ହୁଁ ନିିଦ ମଡିଲାଣି
ସେ ମୁଁ ରହୁଛି ସକାଳ କକା
ଆଚ୍ଛା ହଉ ହଉ।